ହଁ? ହ୍ୟାଲୋ ଅପା ନମସ୍କାରେ।
ନମସ୍କାର କଣ କରୁଥିଲେ?
ଏ ରୋଷେଇ ସରିଲାଣି କେହି ଖାଇନାହାନ୍ତି ବସିଛି ଆଉ।
ଅ ହ ଖାଇନାହାଁନ୍ତି କେହି? ହ ଆଉ ପିଲାମାନେ ତ ସ୍କୁଲ ଯାଇଥିବେ ନାଇଁ ଆଜି ଛୁଟି।
ନାଇଁ ଆଜି ସ୍କୁଲ ଛୁଟି ଅଛି କେହି ଯାଇନାହାଁନ୍ତି ହଁ। ଆଉ କଣ କରୁଛ? ଆଜି ଭାତ ଡାଲମା ସଜନା ଶାଗ ମୁଗ ପକେଇ କରିଛି।
ସେଟା ମୋର ଫେବରାଇଟ।
ହଁ। ଯାହାଉ ଶାଗ ତ ସବୁ ଲେଡ଼ିସ୍ ମାନଙ୍କୁ ଫେବରାଇଟ୍ ଆଉ।
ହଁ ସବୁ ଶାଗ ତ ଆଉ।
ସବୁ ଶାଗ ଶାଗ ନହେଲେ ଟିକେ ଖାଇହବନି। ସଜନା ଶାଗ ନା ଆଉ ସବୁ?
ନା ସଜନା ଶାଗୁରା ମୁଗ ପକେଇକି ଭାଜିଲେ ମୁଁ ପୁରା ଗିନାରେ ଗିନେ ଖାଇଦେବି।
ଗିନା ଅହ।
ଆଉ ଅଲଗା ଶାଗ ବି ଭଲ ଲାଗେ ଲେଉଟିଆ ହଉ ସେ କୋଶଳା ହଉ ଯୋଉ ପତ୍ର ଶାଗ ହଉ। ଭଲ ଲାଗେ ଶାଗ ଭଜାଟା ଟିକେ ଗରମ ଗରମ ଯଦି
ହଁ ହଁ। ନାଇଁ ମୁଁ ଆଗ କରିକି ରଖିଦିଏ ଆଉ ଯେତେବେଳେ ଖାଆନ୍ତି ଇଆଡ଼େ ଗ୍ୟାସ୍ ଲଗେଇଦିଏ ସବୁ ବଢ଼ା ବଢ଼ି ସରିଲା ପରେ ସେଇଟାକୁ ବାଢ଼େ ଆଉ।
ହଁ।
ସେଟା ଟିକିଏ ଗରମ ହେଇଯାଏ ନା ଗରମ ଗରମ ଦିଏ ସମସ୍ତଙ୍କୁ।
ହଁ।
ଆଉ ଆଉ ଡାଲମା କରୁଛି ତାପରେ ବଢ଼ି ବାଦାମ ସେଇଟା ଟିକେ ଚଟଣି କରିଛି ଆଉ।
ହଁ ଛେଚା?
ହଁ ଛେଚା ହେଇଚି।
ହଁ ହ। ଆଜି ଗରମ ଭାତ କରିଛନ୍ତି?
ହଁ ଆଜି ଗରମ ଭାତ ହେଇଛି।
ହଁ।
ଏପଟେ ଖରା ହଉଛି ଥିଲା ଆମର ଏପଟେ ଆମର ଖରା ହେଉଥିଲା କିନ୍ତୁ ଏବେ ଟିକେ ମେଘୁଆ ପାଗ ହେଇଛି।
ଆମ ପଟେ କିନ୍ତୁ ବହୁତ ଜୋରେ ଖରା ହଉଛି।
ଓହୋ। ଆଉ କଣ ପସନ୍ଦ ତମର?
ହ କଣ ପସନ୍ଦ ମାନେ ହଁ ମତେ ବୁଲିବା ପାଇଁ ଭଲ ଲାଗେ।
ବୁଲିବା ପାଇଁ ଭଲ ଲାଗେ ନାଇଁ?
ହଁ ସବୁବେଳେ ନାଇଁ କିୁ ମଝିରେ ମଝିରେ ଟିକେ।
ହଁ ନା ସେଟା କୁହେ ସବୁବେଳେ ତ ଗଲେ ଭଲ ନୁହେଁ।
ହଁ ନା ସବୁବେଳେ ନାହିଁ ମଝିରେ ମଝିରେ ଟିକେ ମାସେ ଦେଢ ମାସରେ ଥରେ ଥରେ ମାନେ କୁଆଡେ ଗଲେ ଟିକ ବେଶୀ ବାଟ ନହେଲେ ବି ଅଳ୍ପ ବାଟ ବି ଭଲ ଲାଗେ।
ଘରେ ଘରେ ଥିଲାବେଳେ ଯାଆନ୍ତି ନା
ଘରେ ଥିଲାବେଳେ ଘରେ ଥିଲାବେଳେ ତ ଆମର ସବୁଦିନ ବୁଲା ଆଉ ଘରେ ଥିଲାବେଳେ ଆଉ କିଛି ନାହିଁ।
କିଛି ନାହିଁ ଶାଶୁଘରେ ଶାଶୁ ଘରୁ ଆସିଲା ପରେ
ଆମେ ଏ ଖୁଡି ଘରକୁ ଟିକେ ଯିବା ଭାରି ବଡ ମା ଘରକୁ ଟିକେ ଯିବା ଭାରି। ଭାଉଜ ଘରକୁ ଟିକେ ଯିବା ହାରି।
ହଁ।
ଭାଉଜ ଙ୍କ ପାଖରେ ଟିକେ ବସି ଗପସପ କରିଦେବା।
ହଁ ସେମିତି ତ ଆଉ।
ପାଖରେ ଆଈ ଘରକୁ ଗୋଟିଏ ଯିବା ଭାରି ଏମିତି ଆଉ ହଁ ପାଖରେ।
ଆଉ ଶାଶୁଘରକୁ ଆସିଲା ପରେ କୁଆଡ଼େ ବୁଲିବାକୁ ଗଲଣି?
ଶାଶୁଘରକୁ ଆସିଲା ପରେ କୁଆଡ଼େ ଯାଇନି ସେ କଣ ବର୍ଷ ଯାଇକ କୁଆଡ଼େ ଯାଆନ୍ତିନି ବା କଣ।
ତ ଘର ଯାଆନ୍ତିନି।
ହଁ ଘରକୁ ଯାଇଛି। ଘରକୁ ଫାଷ୍ଟ ହଁ ଯାଇଥିଲୁ ଫାଷ୍ଟ ବାହାଘର ମାସେ ଦେଢ଼ ମାସ ପରେ ଲେଉଟି ଯାଆନ୍ତି।
ଲେଉଟି ଯାଆନ୍ତି ଯାଇଥିଲୁ ଦୁଇ ଜଣ ଯା ଡାକି ଆସିଥିଲେ ଘରୁ ତ। ତାପରେ ଯାଇଥିଲୁ ମୁଁ ଯାଇଥିଲି ମୋ ହଜବେଣ୍ଡ ଦି ଜଣ ଯାକ ଯାଇଥିଲୁ। ସେ ଦୁଇ ଦିନ ରହିକି ଅଢେଇ ଦିନ ରହିକି ପଳେଇ ଆସିଲେ ସେ ଯୋଉ ଯେଇଁ କୁଣିଆ ହେଲେ ଅଢେଇ ଦିନ ରୁହନ୍ତି।
ହଁ।
ସେ ସେଟା ରହିକି ପଳେଇ ଆସିଲେ।
ହେଲେ ମୁଁ ଜାଣିଛି ମନ ନ୍ଦିର ଯାଆନ୍ତିନି କିନ୍ତୁ କୁଣିଆ ଘର ସବୁ ଯାଆନ୍ତି।
ହଁ ମନ୍ଦିର ମୁଁ ଭାବିଲି ତୀର୍ଥ ସ୍ଥାନ କଥା କହୁଛନ୍ତି ତୀର୍ଥ ସ୍ଥାନ ହଁ। ପଡେଇ ଯାଆନ୍ତି ନା ମୁଁ ଏମିତି ମୁଁ ସା ଯୋଉ ବଡ ନଣନ୍ଦ ଘରକୁ ଯାଇଥିଲି। ଆଉ ଏଠୁ ଯୋଉ ଘରକୁ ଯାଇଥିଲି ଲେଉଟି ସମସ୍ତେ ଡାକି ଥିଲେ ବଡ ମାଉସୀ ମେ ସାନ ମାଉସୀ ମାମୁଁ ଘର ବଡ଼ ମାଆ ଘର ସମସ୍ତେ ଡାକି ଯାଇଥିଲେ ତାଙ୍କୁ କୁଣିଆ କରିବା ପାଇଁ।
ହଁ ହଁ ହଁ।
ସମସ୍ତ ଙ୍କ ଘରକୁ ଯାଇଥିଲୁ।
ଆ ଯାଉ ଭଲ କଥା ଆଉ କଣ ରୋଷେଇ କରୁଛୁ ଆଜି?
ଆଜି ଭାତ ଆଉ ଆଳୁ କାଙ୍କଡ଼ ମାନେ ତରକାରୀ ଆଉ ଆଳୁ ପୋଟଳ ଭଜା ହେଇଛି। ଆଉ ବାଇଗଣ ସେକା ହେଇଛି ଆମ୍ବ ଅଛି କାକୁଡି ଲେମ୍ବୁ ଏମିତି ମିଶେଇକି ଖାଇବେ ଆଉ।
ଆମ୍ବ ହେଲେ ତ ଆଉ ହେଲା ଆଉ।
ସମସ୍ତେ ତ ଏବେ ସେଇଟା ଭା ଭଲ ପାଉଛନ୍ତି ବେଶୀ।
ବେଶୀ ଭଲ ପାଉଛନ୍ତି। ଖାଇବାରେ ଟିକେ ଚକ୍ଟା ଚକ୍ଟି ଦି ଚାରି ଆଇଟମ୍ ଥିଲେ ଭଲ।
ହଁ ସେଇଟା ତ ସତ କଥା। ଆଳୁ ବି ସିଟି ମାରା ହେଇଛି।
ହଁ ସିଝା ହେଇଛି ନାଇଁ?
ହଁ।
ଆଉ ସେ ଚକ୍ଟା ହବ ଆଉ। ଚୋଖା ଟିକେ ହେବ ଆଉ। ପିଆଜ ରସୁଣ ଖାଆନ୍ତି? ପିଆଜ ରସୁଣ ଖାଆନ୍ତି?
ନାଁ ପିଆଜ ରସୁଣ ଆମେ ଖାଉନା।
ଆଉ କଣ ବନେଇବାକୁ ଭଲ ପାଆନ୍ତି?
ହୁଁ ବନେଇଆ ପାଇଁ ମତେ ତ ହଁ ସେ ପିଠା ସେ ଯୋଉ ପତଳା ଚକୁଳି ସେଇଟା ବନେଇ ଟିକେ ଭଲ ଆସେ। ଏ ମାନେ ଏଇଠି ହଉ ଶାଶୁ ଘରେ ହଉ କି ବାପଘରେ ହଉ ମୁଁ ଯଦି ଥିବି ସମସ୍ତେ କହନ୍ତି କି ନାଇଁ ସେଇଟା ତୁ ହିଁ ବନା।
ଓହୋ ଓହୋ ଏମ୍
ଯେତେ ପତଳା ମୁଁ କରିପାରିବି। ତା ପରେ ଏବେ କଣ ହେଇଛି ମୋ ହଜବେଣ୍ଡ କହିଲେ କି ତୁ ତ ଏତେ ପତଳା କରୁଛୁ ତାହେଲେ ଗୋଟେ କାମ କରେ ଆଉ ସେଇଟା ଦୋସ୍ ସା ଗୋଟେ ବନା। ସେ ସସ୍ ଫସ୍ ଆଣିଦେଲେ। ମୁଁ କହିଲି ଦୋସାଟା କେମିତି ବନେଇବି? କଣ ସେ କହିଲେ କଣ ଆମେ ଆଉ ଆକୁରେଟ୍ ତାଙ୍କ ଭଳିଆ ବନେଇ ପାରିବା କି? ଆମେ ଯେମି ତି ଘରେ ଘର ଇଏରେ ସେଇଠୁ ତାଙ୍କେ କହିଲେ ଫାଷ୍ଟ ବୁଲେଇ ଦେ ଆଣ ସେଇଠୁ ଆଣ ହଁ ଆଣ ବୁଲେଇଦେଲି। ତା ପରେ ସେଇଠୁ ତେଲ ଯେମିତି ମାରନ୍ତି ମାରିଦେଲି। ତା ପରେ ସେଇଠୁ ଚିଲି ସସ୍ ମାରିଦେଲି ତା ପରେ ଟମାଟ ସସ୍ ମାରିଦେଲି। ତା ପରେ ସେ ଯୋଉ ଆଳୁ ବନେଇକି ରଖିଥିଲି
ହଁ।
ସେ ବନେଇକି ଯୋଉ ଆଳୁ ମସଲାଟା ରଖିଥିଲି ସେ ମସଲା ମାରିଦେଲି ଆଳୁ ମଟର ମସଲା ବନେଇକି ରଖିଥିଲି। ଆଁ କାଠୁଲିଆ କାଠୁଲିଆ ମସଲା ବନେଇକି ରଖିଥିଲି। ତାକୁ ମଝିରେ ରଖିଦେ କହିଲେ ଖାଲି ମଝିରେ ଗୋଟେ ଜାଗାରେ ରଖେ ଚାରିଆଡେ କରନି। ମଝିରେ ରଖିଦେଲି।
ରଖିକି ଫୋଲ୍ଡ କରିଦେଇଥିବେ ଆଉ?
ନାଇଁ ତା ପରେ ସେଇଠୁ କଞ୍ଚା ଲଙ୍କା ଆଉ ଧନିଆ ପତ୍ର ଆଉ ଯୋଉ ପିଆଜ ସବୁ କାଟିଥିଲି। ତା ପରେ ସବୁ ମାର୍ ଯୋଉ ପିଠା ଯୋଉ ତା ଚାରିପଟ ସାରା ପୁରା ପିଠା ଗୋଟେ ଦେଇଦେଲି। ତା ପରେ ଫୋଲ୍ଡ କରିଦେଲି ଗୋଟେ ଗୋଟେ ଥର ଫୋଲ୍ଡ କଲି। ତା ପରେ ଗ୍ୟାସର ଆଞ୍ଚକୁ ଟିକେ ବଢେଇଦେଲି। ତଳଟା ଯେମିତି ନାଲି ହବ। କହିଲେ ଯେମିତି ନାଲି ନାଲି ଦେଖାଯାଉିଥବ। ହାଡୁଆ ହାଡୁଆ ହେଇଥିବ ନାଲି ହେଇଥିବ। ଆଞ୍ଚଟା ଟିକେ ବଢେଇଦେଲି ତଳପଟଟା ନାଲି ହେଇଗଲା। ପୁଣି ଆର ପଟଟା ପଲଟେଇଦେଲି। ସେପଟଟା ପୁଣି ନାଲି ହେଇଗଲା। ତା ପରେ ବାହାରୁକୁ ବାହାର କରିଦେଲି। ସେ ଚିଲି ସସ୍ ଟମାଟ-ଟମାଟୋ ସସ୍ ଆଉ ଚଟଣି କିଛି ବନେଇ ନଥିଲି। ଚିଲି ସସ୍ ଟମା-ଟମାଟୋ ସସ୍ ଦେଇଦେଲି ସେ ଖାଇଲେ।
ଆଉ ତା ସାଙ୍ଗୁକୁ ଟିକେ ଚଟଣି ହେଇଥିଲେ ଭଲ ହେଇ ଥାନ୍ତା। ଏଇ ଯୋଉ ଆମର ସାମ୍ବର ଚଟଣି ବାଦାମ ହେରିକା ଆଉ। ନଡ଼ିଆ ଚଟଣି ଟିକେ ଆଉ।
କହିଲେ କି ଇଆପରେ ଯେତେବେଳେ କରିବା ଆଉଥରେ ନଡିଆ ଚଟ୍ ନଡିଆ ଆଣିଲେ ନଡ଼ିଆ ଚଟଣି ଟିକେ କରିବ ଯେ ତାକୁ ସାଇଟରେ ଖାଇଲେ ଭଲ ଲାଗିବ। ନହେଲେ କହିବ। ଏମିତି ମନେଇଥିଲି କେମିତିଆ କି କହିଲୁ ବନା ଯାଏ ସେଟା ମୁଁ ଜାଣିନି ଯେମିତି ସେ କହିଲେ ମୁଁ ଏମିତି କରିଦେଲି।
ନାଇ ନାଇ ଠିକ୍ ଅଛି। ଠିକ୍ ଅଛି ଖାଲି ଚଟନି ଟିକେ ବନେଇଥାନ୍ତେ ଆଉ।
ହଁ ଚଟନି ଟା ବନେଇଥିଲେ ଫୁଲ୍ ଫିଲ୍ ହେଇଥାନ୍ତା ଆଉ।
ନାଇଁ ଚଟଣିଟା ତା ସାଇଟ୍ ରେ ଦିଆ ହୁଏ ଆଉ।
ହଁ ସେ ସାଇ କହୁଛି ପରା ଚଟଣି ସହିତ ଖାଇଥିଲେ
ହଁ ଖାଇବାଟା ଖାଇଏ ହଁ ଖାଇବାଟା ଫୁଲ୍ ଫୁଲ୍ ହଁ। ଫୁଲ୍ ମାର୍କେଟ୍ ଭଳିଆ ଲାଗିଥାନ୍ତା। ହଁ ହଁ। ଆଉ ଆଉ କଣ କୁହନ୍ତୁ?
ଆଉ
ଆଉ ବୁଲ୍ ଆ ନାହିଁ ଘରେ କେହି ଖାଇନାହାନ୍ତି। ହଜବେଣ୍ଡ ଆସିନାହାଁନ୍ତି। ଆଉ ଡ୍ୟୁଟିରୁ ଯାଇଛନ୍ତି। ନ୍ତି ଶଶୁର ଏବେ ଗାଧୋଇଲେ। ଗାଧୋଇ ସୋଇଲାପରେ ଖାଏବେ ସବୁ ଏକା ସାଙ୍ଗରେ ଆଉ। ଆସିଲେ ପୁଅକୁ ଅନାନ୍ତି ପୁଅ ମାନେ ଅପେକ୍ଷା କରନ୍ତି ପୁଅ ଆସିଲେ ଖାଇବେ ଖାଇବେ ହଁ ଏକଲା ଖାଆନ୍ତି
ବାପା ମା ତ ସେମିତି ଆଉ ସେ ପିଲା ଯେତେ ବଡ ବଡ ହେଇଯାଆନ୍ତୁ କିନ୍ତୁ ତାଙ୍କ ଆଗରେ ସେ ଛୁଆ ଆସ ସେମାନେ ଚାହିଁକି ରହିଥାନ୍ତି ହଁ ମୋ ପୁଅ ଆସିବେ ଆମେ ଖାଇବୁ।
ହଁ। ଆଉ ଟିକେ ଅନେଇକି ରୁହନ୍ତି ତାପରେ ତାଙ୍କୁ ଦେଇସାରିକି ମୁଁ ଖାଏ ଆଉ।
ହଁ ସେମାନେ ନ ଖାଇଲା ପର୍ଯ୍ୟନ୍ତ ଖାଇବା ପାଇଁ ଭଲ ଲାଗିବନି କାଳେ କଣ୍ଡେ କାଳେ ଦରକାର ହବ କି କି କଣ କି
ହଁ ହଁ ନାଇଁ ମୁ ତାଙ୍କୁ ଦେଇ ଦିଏ ତାପରେ ଆଉ ଗୋଟେ ଥର ଲେଖା ପଚାରି ଦିଏ ତାପରେ ପୁଣି ବସେ ଆଉ ହଁ।
ପିଲାମାନେ
ଅ ପିଲାମାନେ ଗୋଟେ ତା ଅପାଘରକୁ ଯାଇଛି ଝିଅଟା ବଡ଼ ପୁଅଟା ଏଇଠି ଅଛି ମୁଁ ତାକୁ ପଚାରିଲି ସେ ମନା କଲା। କହିଲା ନାଇଁ ବାପା ଆସିଲେ ଖାଇ ବୁ।
ସାଙ୍ଗ ହେଇକି ସମସ୍ତେ ଖାଇବେ ଆଉ ବାପା, ଜେଜେ ବାପା, ପୁଅ।
ହଁ ସବୁ ଏକା ସାଙ୍ଗେ ସାଙ୍ଗ ହୋଇକି ଖାଇବେ ତ ଭଲ ଲାଗିବ ଟିକେ। କି ସେ ଏମିତି ଭାତ ଭାତ ଖାଇବାକୁ ଭଲ ପାଏନି, ସବୁ ଏମିତି ଚଟପଟି ଖାଇବାକୁ ଭଲ ପାଏ।
ଓ ଆଜିକାଲି ସବୁ ଛୁଆ ସେମିତି।
ହଁ କିନ୍ତୁ ମୁଁ ବାହାରୁ ଚପୁ ନାହିଁ ଏମତି ଘରେ ସବୁ ରଖା ହେଇଥିବ ବନା ହେଇକି ସେଥିରୁ ଟିକେ ମାନେ ଖାଇଦେଉଥିବ। ଆରିସା ରୁ କି ନିମିକି ରୁ ଏଇ ସବୁ ବିସ୍କୁଟ୍ ଫିସ୍କୁଟ୍ ଛତୁଆ ଏଇ ସବୁ ଖାଇବ ଆଉ।
ହୁଁ ଆମେ ସେଥିରେ ଖାଲି ଭାତ ଭାତ ଖାଇକି ରହୁଥିଲେ ଆଜିକାଲି ପିଲା ସେ ଭାତରେ ନାହାନ୍ତି ସେ ଆଗକୁ ଆଗକୁ ଗଲାଣି ଭାରି।
ସିଏ ଆଉ ବାପା ମାଁ ଆଙ୍କ ସମୟ ଆଉ ଆମ ସମୟ ପୁଣି ଇଣ୍ଟଭ୍ୟୁ ହଉଚି ନା। ଆଗୁକୁ ଯାଉଚି। ଉହୁଁ ଏବେ ରେଷ୍ଟ୍ ନେବେ ନାଇଁ?
ହଁ ଏବେ ରେଷ୍ଟ୍।
ଖିଆ ପିଆ ସଇଲା ରେଷ୍ଟ୍ ନେବେ ଆଉ।
ହଁ।
ଓହୋ ଆଉ କେତେବେଳେ ଆଉ କେତେବେଳେ ଫ୍ରି ହେଲେ କହିବେ ଆଉ।
ଆଜ୍ଞା।
ହେଲା।
ଆଜ୍ଞା।
ଏବେ ତ ଟିକେ ରଖୁଚି।
ହଁ-ହଁ ବାଏ।